ମୋ କଥା ଆପଣଙ୍କୁ ଶୁଭୁଛି ତ?
ହଁ ଶୁଭୁଛି।
ଆଛା ଆଜ୍ଞା ଆଜ୍ଞା ଆପଣଙ୍କୁ ଶୁଭ ସଂଧ୍ୟା।
ସୁୁଭ ସନ୍ଧ୍ୟା।
ଆଜ୍ଞା ଆଉ କନ୍ କରୁଛନ୍ତି କଣ ଆପଣ?
ହଁ କୁହନ୍ତୁ।
କଂ କରୁଛନ୍ତି?
ବସିଛି।
ଆଜ୍ଞା ଅ ମୁଁ ବି ବସିଛି ସେତେ ଆଚ୍ଛା ଆପଣ କଥା ହେଇପାରିବେ ଆଜ୍ଞା। ଓକେ ଆଜି କୋଉ ବିଷୟରେ ଆଲୋଚନା କରିବା।
ଆଜି ଜଳ ବିଷୟରେ ଆଉ।
ଆଜ୍ଞା ଆଚ୍ଛା ତାହେଲେ ଜଳ ବିଷୟରେ ଆପଣ କୁହନ୍ତୁ କଣ ଜାଣିଛନ୍ତି କୁହନ୍ତୁ। ହାଲୋ।
ହ୍ୟାଲୋ।
ହ୍ୟାଲୋ।
ହାଲୋ। ହାଲୋ।
ହାଲୋ।
ହଁ ମୋ କଥା ଆପଣଙ୍କୁ
ହଁ ହଁ ଏ ଟି ନେଟୱାର୍କ ହୁଁ ହୁଁ ଶୁଭୁଚି ଶୁଭିଲା। ହୁଁ ଜଳର ଉପକାରିତା ପୁରା ଶରୀରକୁ ଜୀବନ ଦେଇଥାଏ। ହାଲୋ।
ମୁଁ କୋହୁଚି ଶୁଣନ୍ତୁ।
ହଁ ହଁ କୁହନ୍ତୁ।
ପୃଥିବୀରେ ପୃଥିବୀକୁ ଦୁଇଟି ଭାଗରେ ଭା ଭାଗ କରାଯାଇଛି ଠିକ ଅଛି। ଗୋଟିଏ ହୋଉଚି ଜଳ ଗୋଟିଏ ହୋଉଚି ସ୍ଥଳ ଠିକ ଅଛି। ପୃଥିବୀକୁୁ ଯଦି ଆମେ ଶହେ ହେ ଶତକଡ଼ା ଧରିବା ଠିକ ଅଛି ଆମର ଏକସ୍ ସ୍ତରି ଭାଗ ହୋଉଚି ଜଳ ଆଉ ଅଣତିରିଶ ଭାଗ ହଉଛି ସ୍ଥଳ ଠିକ ଅଛି। ତ ଏକୋଇସ୍ତରି ଭାଗରୁ ଯୋଉ ଜଳତକ ଅଛି ଆମେ ସବୁ ତକ ଏ ଏକସ୍ତରି ଭାଗ ଜଳ ଆମର ବ୍ୟବହାର ଉପଯୋଗୀ ହୋଇପାରୁନାହିଁ। ଠିକ ଅଛି ତା ଭିତରୁ ଅ ଅଧା ରୁ ଅଧିକାଂଶ ଭାଗ ଆମର କଣ ରହୁଛି? ନା ସମୁଦ୍ର ପାଣି ବା ଲୁଣି ପାଣି ଆକାରରେ ରହୁଛି।
ହଁ
ତ ଲୁଣି ପାଣି ଆକାରରେ ରହୁଛି କଣ ଅଛି ନା ମଧୁର ଜଳ ଯୋଉ ରହୁଛି ଦୁଇ ଭାଗ ରହୁଛି ବା ଦୁଇ ପରସେଣ୍ଟ ରହୁଛି। ଦୁଇ ପରସେଣ୍ଟ ରହୁଛି ଠିକ ଅଛି ତା ଦିହରୁ କଣ ହଉଛି ନା ଗ୍ଲା ସିଅର ବା ବରଫ ପାଖରେ ବହୁତ ଜମା ହେଇକି ରହୁଛି ଠିକ ଅଛି ନଦୀ, ନାଳ ପୋଖରୀ ଇତ୍ୟାଦିରେ ବି ପାଣି ଜମା ହେଇକି ରହୁଛି କିନ୍ତୁ ଆମେ ବ୍ୟବହାର ବହୁତ କମ କରୁଛେ ଠିକ ଅଛି।
ହଁ ହଉ।
ତ ମୋ କହିବା କଥା ମଧୁର ଜଳ ଯୋଉ ଆମେ ବ୍ୟବହାର କରୁଛେ ଆମର ନିତ୍ୟ ବ୍ୟବହାର୍ଯ୍ୟ କାମଠୁ ଲଗେଇକି ବିଭିନ୍ନ କାମ ପାଇଁ ପାଣି ଆବଶ୍ୟକ। ଜଳର ଅନ୍ୟ ନାମ ହଉଛି ଜୀବନ। କଥାରେ ଅଉଛି ଜଳ ହିଁ ଜୀବନ। ଜଳ ବିନା ଜୀବଜଗତ ତିଷ୍ଠିବା ବା କଳ୍ପନା କରିବା ସ ସମ୍ଭବ ନୁହେଁ ଠିକ ଅଛି। ମୁଁ ମୁଁ ଏବେ କଥା ଆପଣ ତ ଜାଣିଥିବେ ବି ଛୋଟ କ୍ଲାସରେ ପଢିଥିବେ ଯେ ଜଳର କେତେ ଗୁଡେ ଉତ୍ସ ଥାଏ। ଠିକ ଅଛେ ମତେ ଟିକେ କହିବେ କି ଜଳ ଆମେ କେଉଁଠାରୁ କେଉଠାରୁ ପାଉ? ହ୍ୟାଲୋ ଆଜ୍ଞା କୁହନ୍ତୁ ହ୍ୟାଲୋ।
ହାଲୋ
ଆଜ୍ଞା କୁହନ୍ତୁ ଶୁଭୁଛି ମତେ।
ହ୍ୟାଲୋ
ହଁ ହ୍ୟାଲୋ।
ହଁ କହୁନାହାନ୍ତି ଜଳର ଉତ୍ସ କୁହନ୍ତୁ?
ହଁ ଆ ବା ମୋ କଥା ଆପଣଙ୍କୁ ଶୁଭୁଛି?
ଆଜ୍ଞା ଆପଣଙ୍କ କଥା ମତେ କ୍ଲିୟରଲି ଶୁଭୁଛି। ହ୍ୟାଲୋ
ହାଲୋ
ହଁ କୁହ କହୁନାହାନ୍ତି ଆପଣଙ୍କ ଆଜ୍ଞା ଆପଣଙ୍କ କଥା ମତେ ଶୁଭୁଛି ଆପଣ ଟିକେ ଫାଙ୍କା ଜାଗାକୁ ଆସ ଯାଆନ୍ତୁ ଯୋଉ ବେଲ ହେରିକା ଶୁଭୁଛି ସେଥିପାଇଁ ପ୍ରୋବ୍ଲେମ ହଉଛି ଆପଣ ଟିକେ ଫାଙ୍କା ଜାଗାକୁ ଆସିକି କଥା ହୁଅନ୍ତୁ।
ହଁ
ଆଜ୍ଞା ଏବେ କୁହନ୍ତୁ ଜଳର ଉତ୍ସ ଗୁଡିକ
ହଁ ଜଳ ସବୁଠାରୁ ନା ବର୍ଷା ସବୁଠାରୁ ମୁଖ୍ୟ ଜଳ ସ୍ରୋତ ବର୍ ବର୍ଷର ମୁଖ୍ୟତଃ ଜଳର ସୃଷ୍ଟି ହୋଇଥାଏ ବିଶେଷ ଭାବରେ। ତାପରେ ଯେପରି ଆ ନଦୀ ନାଳ ଇତ୍ୟାଦିରେ ଆ ଜଳରେ ପରିଣତ ହୋଇଥାଏ ବା ଆସିଥାଏ।
ଆଜ୍ଞା।
ତାପରେ ନଳ ନଳକୂପ।
ଆଜ୍ଞା।
ଏସବୁ ରେ ବି ଜଳର କିଛି ମାନେ ଅ ଦ୍ୱନ୍ଦ୍ୱ କିଛି ଦେଖାଯାନଥାଏ।
ଆଜ୍ଞା।
ଖାସ୍ କରି ବର୍ଷା ଦିନରେ।
ଆଜ୍ଞା। ଦେଖନ୍ତୁ ଆପଣଙ୍କ କହିବା କଥା ସେ ଜଳର ଯଉ ଉତ୍ସ ରହିଲା ସେ କୂଅ, ପୋଖରୀ, ହ୍ରଦ, ନାଳ ଏଗୁୁରା ସବୁ ହେଇପାରିବ କେତେବେଳେ ନା କେବଳ ବର୍ଷା ଦିନେ। ବର୍ଷା ଦିନେ ତ ସବୁଆଡେ ପାଣି ଥାଏ ନା ପାଣିର ଅଭାବ୍ ନଥାଏ। ତ ସେଥିପାଇଁ ଆମେ ପାଣିର ଅଭାବ ଟାକୁ ବୁଝିପାରୁନା ଆମେ ପାଣିର ଅଭାବ୍ କେତେବେଳେ ବୁଝୁ ନା ଖରା ଦିନେ ଯେତେବେଳେ ଚାରିଆଡ ମାଟି ଫାଟି ଆଁ କରିଥାଏ। ଯେତେବେଳେ ପିଇବା ପାଇଁ ଲୋକମାନେ କଲ ବଲ ହଉଥାନ୍ତି ପାଣି ଆମେ ପାଣିର ଅଭାବ ସେତେବେଳେ ଭାବୁ ନା ଏ ବର୍ଷ ପାଣି କୁ ଯଦି ଆମେ ସଂରକ୍ଷିତ କରିଥାନ୍ତେ ତ ଆଜି ଆମର ନିତ୍ୟ ବ୍ୟବହାର କରିପାରୁଥାନ୍ତେ ଏବେ ଦେଖୁଥିବେ ଆପଣ ପାଣି ପାଇଁ ଲୋକ ଏତେ ହଇରାଣ ହଉଚୁ ହଉଚନ୍ତି ଏବେ ଜଣେ ଆମର ୟୁଟୁବର ଭାଇ ତାଙ୍କ ନାଁ ତ ମୋର ମନେ ନାହିଁ କିନ୍ତୁ ସେ ଗୋଟେ ଭିଡିଓ ସେୟାର କରିଥିଲେ ସୋସିଆଲ ମିଡିଆରେ ରେ ଯଉଥିରେ କି- ଅ କଣ ନଈ କୂଳରେ ଲୋକମାନେ ନଈ ପାଖାପାଖି ଅ ଜାଗାରୁ ବାଲି ଖୋଳିକି ମାଟି ସଂଗ୍ରହ କରୁ- ମାନେ ମାଟିରୁ ଯଉ ବାଲି ଖୋଳିକି ପାଣି ସଂଗ୍ରହ କରୁଚନ୍ତି ତ ୟୁଟୁବର ଭାଇ ଜଣଙ୍କୁ ତାଙ୍କୁ ଯାଇ ପଚାରିଲେ କହିଲେ ମାଉସୀ ଆପଣ କଣ ଏଇ ପାଣିକୁ ନେଇ ରୋଷ୍ ଷେଇ କରିବେ ନା ହେ ବାବୁ ରେ ଆମର ତ ଏପଟେ ପାଣିର ଅଭାବ ହୁଏ ସେୟା ହେଇଚି ଯେ ଆମେ ଏଇ ପାଣି ନେଇକି ହିଁ କେବଳ ପିଉଚୁ ରୋଷେଇ କରୁ। ଚୁ ତ ଆପଣ ଗାଧଉଚନ୍ତି କୋଉଥିରେ ନିତ୍ୟବ୍ୟବହାର୍ଯ୍ୟ କରୁଚନ୍ତି କୋଉଥିରେ? ନାଇଁ ନଈ ପାଣିରେ କରୁଚନ୍ତି ତ ଭାବନ୍ତୁ ଆମେ ପାଣିର ମହତ୍ବ ବୁଝୁନେ ଯଉମାନଙ୍କ ପାଖେରେ ପାଣି ଭରପୁର୍ ଅଛି। ଠିକ୍ ଅଛି କିନ୍ତୁ ଯଉମାନଙ୍କ ପାଖରେ ପାଣି ନାହିଁ ସେ ନଈ ପାଣିକୁ ଆଣିକି ପିଉଚନ୍ତି ଆଜିକା ଯୁଗରେ ଆପଣ ଭାବନ୍ତୁ ମାନେ ଅ- ଲୋକମାନେ ନଈ ଉପରେ ନିର୍ଭର କରୁଚନ୍ତି ପାଣି ପିଇବା ପାଇଁ। ତ ସତରେ କଣ ଆମ ଦେଶରେ ବିକାଶ୍ ହେଇପାରିଚି? ସତରେ କଣ ମାନେ ଲୋକମାନେ ମୌଳିକ ସୁବିଧା ପାଇପାରୁଚନ୍ତି? ଏଇ ଉପରେ ଆପଣ କଣ୍ କହିବେ? ହାଲୋ।
ହାଲୋ।
ଆଜ୍ଞା କୁହନ୍ତୁ। ହାଲୋ। ହାଲୋ।
ଜଳ ମାନେ ଜଳ ହଉଚି ଜୀବନର ଗୋଟେ ମୁଖ୍ୟ ଆଧାର।
ଆଜ୍ଞା -ଆଜ୍ଞା କୁହନ୍ତୁ ଶୁଣୁଚି।
ଜଳ ହଉଚି ଗୋଟେ ମୁଖ୍ୟ ଆଧାର ଅ- ଯେପରି ମନୁଷ୍ୟ ପାଇଁ ଜଳ ନିହାତି ଜରୁରୀ ସେମିତି ପଶୁ ପକ୍ଷୀ ଗଛଲତା ପାଇଁ ବି ନିହାତି ଜରୁରୀ ଜଳ।
ଆଜ୍ଞା।
ତାପରେ ଶରୀର ପାଇଁ ବି ନିହାତି ଜଳର ଆବଶ୍ୟକତା ଅଛି ଯେପରି ଆମର ଶରୀରରେ ସତୁରି ଭାଗ ଜଳରେ ପରିଣତ ରହିଥାଏ। ତାପରେ ଖାଦ୍ୟ ହଜମ ହେବା ପାଇଁ ବି ଜଳର ଆବଶ୍ୟକତା ରହିଚି।
ଆଜ୍ଞା।
ତାରେ ଗଛ ଶୁଖି ଯାଇଥିବା ଶୁଖି ଯାଇଥିବା ଗଛ ଉପରେ ପାଣି ଦେଲେ ସେ ଯେମିତି ଆଉ ବଞ୍ଚିି କି ରୁହେ। ସେଭଳି ମଣିଷ ପାଇଁ ଜଳ ବି ସେଭଳି ବଞ୍ଚିବା ପାଇଁ ନିହାତି ଆବଶ୍ୟକ।
ଆଜ୍ଞା ତ ଆପଣ ଆଉ ଗୋଟେ, ହଁ କୁହନ୍ତୁ କୁହନ୍ତୁ କୁହନ୍ତୁ।
ପୃଥିବୀରେ ଧୀରେ ଧୀରେ ଜୀବନ ଧୀରେ ଧୀରେ ଶେଷ ହେଇଯାଏ। ଯଦି ଜଳ ନଥିବ ତ ଉ ପୃଥିବୀ ଧୀରେ ଧୀରେ ବହୁତ ବିଷମର ସମୟ ଆଡକୁ ଗତି କରିବାର ଆ ଇଏ ଅଛି ଭବିଷ୍ୟତକୁ ହେଇପାରେ।
ଆଜ୍ଞା। ତ ଦେଖନ୍ତୁ ଆପଣ ଗୋଟେ ଭଲ କଥା କହିଲେ ଆମର ଭାଗବତରେ ଉଲ୍ଲେଖ ଅ ଛି ବା ବହିରେ ଉଲ୍ଲେଖ ଅଛି। ଜଳ ବହୁଳ ସୃଷ୍ଟିନାଶ ଜଳ ବିହୁନେ ସୃଷ୍ଟିନାଶ। ଏଠି ଜଳର ପରିମାଣ ଅଧିକ ହେଇଯାଉଛି ତ ବନ୍ୟା ଆସୁ ବନ୍ୟା ଦ୍ଵାରା କଣ ହବ ନା ଘର ଦ୍ଵାରା ଭାଙ୍ଗିବ। ଧନ ଯିବ୍ ଜୀବନ ନଷ୍ଟ ହବ କେତେ ଲୋକ କଣ ବେଘର ହୋଇ ପଡିବେ। କେତେ ଲୋକ ମୃ ତ୍ୟୁବରଣ କରିବେ କେତେ ଲୋକ ଖାଇବାକୁ ପାଇବେନି ଠିକ ଅଛି। ତ ଏସବୁ ସୁବିଧା ହବ ଠିକ ଅଛି ଚାଷ ବା ଚାଷ ଜମି ଉପରେ ବାଲି ମାଡି ଯିବ, ଯାଦ୍ଵାରା କୃଷକ କଣ କରିବ ମୁଁ ଚାଷ କରିପାରିବନି। ଏମିତି ବହୁତ ଅଛି ବୁଝିପାରୁଚନ୍ତି ନା। ଦେଖନ୍ତୁ ଉଣେଇଶହ ଅନେଶୋତ ମ ସିହାରେ ଯେତେବେଳେ ବ ମାନେ ବା ମହାବାତ୍ୟା ହେଇଥିଲା ଠିକ ଅଛି। ସମୁଦ୍ର ଏତେ ଲଙ୍ଘି ଆସିଥିଲା ଜଗତସିଂହପୁର୍ ର ଏରୋସମା ଅଞ୍ଚଳରେ ମାଟ୍ ମାନେ ବାଲି ମାଡି ଯାଇଥିଲା। ତ ବହୁତ୍‌ ଲୋକ ପରିବାର ନିଜ ପରିବାର ହୁଏ କୁଢ କୁଢ ସବ ପୁରା ନଈରେ ଭାସୁଥିଲା ବୁଝି ପାରୁଥିବେ। ସେତେବେଳେ ଉଣେଇଶହ ବୟାଅଶୀ ମସିହାରେ ଅ ପ୍ରଳୟଙ୍କାରୀ ବା ମାନେ ବନ୍ୟା ଆସିଥିଲା ତା ଦ୍ଵାରା ବି ବହୁତ ଲୋକ ଧନ ଜୀବନ ହରେଇଥିଲେ। ବହୁତ ଲୋକ ବେଘର ହେଥିଲେ। ବହୁତ ମାନେ ଯାହା ନଈ ଭିତରେ ମାଟିରେ ମିଶି ଯାଇଥିଲା। ବୁଝି ପାରୁଚନ୍ତି ନା? ଆଜି ବି ଆପଣ ଯଦି କୌଣସି ସୋସିଆଲ ମିଡିଆ କୌଣସି ନିୟୁଜ ପେପର ରେ ଦେଖିବେ, ତ ଆପଣ
ହଁ।
ଙ୍କ ଅ ଦେହ ବି ସିହିରି ଉଠିବ ସେ ସେଦିନର ଫଟୋ ଦେଖିଲେ, ସେଦିନର କଥା ଗାଁ ଥିବା ବୃଦ୍ଧ ଲୋକ ମାନଙ୍କଠୁ ଶୁଣିଲେ, ତ ଦେଖନ୍ତୁ ଏଇଟା ଗଲା। ତାପରେ ଆସିଲା ଯୋଉ ରହିଲା ଜଳ ବିହୁନେ ସୃଷ୍ଟି ନା ସ ଠିକ ଅଛି। ଦେଖନ୍ତୁ ଜଳର ପରିମାଣ ଯଦି କମିଯିବ ସବୁଆଡେ ହାଆକାର ପଡିଯିବ ମାଟି ଫାଟି ଆଁ କରିବ। ଲୋକମାନେ କଣ କରିବେ ଖାଦ୍ୟ ଠିକ ସେରେ ପାଇବାକୁ ପାଇପାରିବେନି। କାହିଁକି ନା ପାଣି ତ ନାହିଁ ଚାଷ ହବ କୋଉଠୁ ଖାଦ୍ୟ ଆସିବ କୋଉଠୁ? ଲୋକମାନେ ଖାଇବା ଖାଇବେ କୋଉଠୁ? ବୁଝିପାରୁଛନ୍ତି ନା?
ହଁ।
ଏହି କଥାରୁ, ମୋର ମନେଅ ପଡୁଚି। ମୁଁ ତ ଜନ୍ମ ବି ହେଇନଥିଲି। ଶୁଣିଚି। ଜେ ଜେଜେ ହେରିକାଙ୍କଠୁ, ଅଠରଶହ ଛଅଷଠି ମସିହାରେ, ଯେତେବେଳେ ନଅଙ୍କ ଦୁର୍ଭିକ୍ଷ ପଡିଥିଲା ତ, ମାନେ ଲୋକ ଖାଇବାକୁ ତ ପାଉନଥିଲେ। କଅଁ କଲେ ନା, ଏତେ ବିଶ୍ଵାସ କରିବେନି କ ଏମିତି ମରୁଡି ପଡ଼ି ଥିଲା। ଲୋକ କଣ କଲେ ନା, ଲାଷ୍ଟ କୁ ନଙ୍କ ଦୁର୍ଭିକ୍ଷ ମାନେ, ଦେଖନ୍ତୁ ସେ ୱାର୍ଡ ଟା ଶୁଣିଲା ବେଳକୁ ଆ ଆପଣଙ୍କୁ, ମାନେ ମନ ଭିତରେ ଯେ କଣ ଗୋଟେ ନଅଙ୍କ ଦୁର୍ଭିକ୍ଷ ର୍ଭିକ୍ଷ କଣ? ତ ମାନେ ଆସୁଛି। ଯେ କଣ ହେଇଥିଲା, ନଅଙ୍କ ଦୁର୍ଭିକ୍ଷ ରେ? ନଅଙ୍କ ଦୁର୍ଭିକ୍ଷ, ଭାର ଓଡିଶା ଇତିହାସର ଏକ କଳା ଅଧ୍ୟାୟ ଯାହା
ହଁ।
ଆପଣ ମନେ ପକାଇଲେ, ଆପଣଙ୍କ ଦେହ ସିହରଣ ହେଇ ଉଠିବ, ଲୋମ ଟାଙ୍କୁରି ଉଠିବ, ଛାତି ଥରି ଉଠିବ। ତ ସେବେ କଣ ହେଇଥିଲା, ନା ଲୋକମାନେ ଖାଇବାକୁ ନ ପାଇ ପୁରା କଙ୍କାଳସ ଯେମିତି ମଣିଷର ଦେଖିଛନ୍ତି ନା। ମଣିଷ ଦେହରେ ଯେତେବେଳେ ମାଂସ ଥାଏ, ସେ ଗୋଲ ଠୋଲ ଦେଖାଯାଏ କିନ୍ତୁ, ମଣିଷ ଦେହରେ ଯେତେବେଳେ ମାଂସ ନଥାଏ। କଙ୍କାଳ ଖାଲି, ହାଡ ଚାରି ଖଣ୍ଡ ଯୋଉ କୁହନ୍ତିନି ତ ଅଠରଶହ ଛଅଷଠି ମସିହାରେ ଲୋକମାନେ ଖାଦ୍ୟ ନ ଖାଇକି, ତ ଖାଲି କଙ୍କାଳ ସଦୃଶ ଦେଖା ଯାଉଥିଲେ। ତ ଲାଷ୍ଟକୁ ଏମିତି ହେଇଗଲା, ଲୋ କୋ ଗଛର ଡାଳ, ପତ୍ର, ଘାସ, କୁଟା, ତାକୁ ତ ଖାଇଲେ ହି ଖାଇଲେ, ଲାଷ୍ଟକୁ ମଣିଷ କଣ କଲେ ନା ନିଜର ଭୋକ ମେଣ୍ଟେଇବାକୁ, ଅନ ମଣି ଷ ମଣିଷ ମରା ମାଂସ ଖାଇଗଲା। ବୁଝି ପାରୁଛନ୍ତି ନଅଙ୍କ ଦୁର୍ଭିକ୍ଷ ଏତେ କଳଙ୍କାରି ଅଧ୍ୟାୟ ହୋଇଥିଲା ଯେ, ଓଡିଶା ଇତିହାସରେ। ତ ମୁଁ କହିବା କଥା, ତାପରେ ଦେଖନ୍ତୁ ଏବେ ଯୋଉ ସିଚୁଏସନ ଚାଲିଛି ତ ମୁଁ କି ଆଉ ବୈଜ୍ଞାନିକ ମାନେ ମତ ଦଉଛନ୍ତି ଦି ହଜାର ତିରିଶ ମସିହା ସୁଦ୍ଧା କଣ ହବ ନା ପାଣିର ସଙ୍କଟ ବିଭିନ୍ନ ଅଞ୍ଚଳରେ ଦେଖାଯିବ, ଏବେ ତ କିଛି ମାତ୍ରରେ ଦେଖାଯାଇଛି। ଯେତେବେଳେ କି ପାଣି ଲୋକ ପାଇବା ପାଇଁ ହାହାକାର ହୋଇପଡିବେ। ଏବେ ସୁନା ରେଟ୍ ଜାଣିଛନ୍ତି ଯୋଉ ରେଟ ଅଛି, ଆଗକୁ ଆଉ ଭବିଷ୍ୟତରେ ପାଣିର ରେଟ ମଧ୍ୟ ସେଇଭଳି ହେଇଯିବ ଯାହାକି